ସାଙ୍ଗ
ହଁ ସେ ବି
ଆଉ ଆଉ ଅଧାରୁ ଥିଲା ପା
ହୁଁ।
ହଁ ଆଉ। ଧଳା ଭାଘ ଅଛନ୍ତି ସେଇଠି? ହଁ।
ଅଛନ୍ତି।
ହଁ।
ତାହାଲେ ହାତୀ ଚିତ୍ର ଆଙ୍କେ ନା?
ନିକଷ୍ଟି।
ଚିପା। ଆଉ ବଟାନିକାଲ୍ ଗାର୍ଡେନ ଟା କଣ ଆକଚୁଆଲି?
ଷ୍ଟେଟ ବଟନିକାଲ ଗାର୍ଡେନ ହୋଉଛି ପଚସ୍ତରି ଫୁଟ।
ଆଛା ସେଠି କଣ କଣ ଅଛି ବଟନିକାଲ ଗାର୍ଡେନ ରେ?
ବଗିଚା ଅଛି କ୍ୟାକ୍ଟସ୍ ହାଉସ୍ ଅଛି ଆକର୍ଷିତ ହାଉସ୍ ଅଛି। ଆର୍କିଡ ହାଉସ୍
ଆଛା ଆର୍କିଟ ମୋର ପ୍ରିୟ ଆକ୍ଚୁଲି। ଆର୍କିଟ ମୋର ପ୍ରିୟ।
ଆଉ ତିରିଶ ପ୍ରକାରର ଅର୍କେଡ଼୍ ଅଛି।
ପିଲାଙ୍କ ପାଇଁ କଣ କଣ ଅଛି?
ପିଲାଙ୍କ ପାଇଁ ବହୁତୀ ଅଛି ଆଉ ପିଲାଙ୍କ ପାଇଁ ଅଛି
ଆରମ ଲାଗୁଚି? ଖାଇବାବି ଭଲ ଥିବ। ହ ହ୍ୟାଲୋ। ହ
ହାଲୋ।
ଖାଇବା ମିଳିବ ସେଇଠି?
ହଁ ଭିତରେ ଓଟିପିସି ରେଷ୍ଟୁରାଣ୍ଟ ଅଛି। ବାହାରେ ବି ଦୋକାନ ଅଛି।
ପ୍ଲାଷ୍ଟିକ ନେଇପାରିବା?
ନମ୍ବର ତ ନାହିଁ। ପ୍ଲାଷ୍ଟିକ ମିଶିଛି।
ଆଛା ଭଲ କଥା ସମୟ କେତେବେଳେ ଯିବ?
ସକାଳ ସାତଟା ତିରିଶରୁ ସନ୍ଧ୍ୟା ପାଞ୍ଚଟା ତିରିଶ। ସୋମବାର ବନ୍ଦ ରୁହେ। ହ
କେତେ ସମୟ ଲାଗିବ ବୁଲିବାକୁ।
ହାଏ ଦେଖିଲେ? ପ୍ରାୟ ପାଞ୍ଚରୁ ଛ ଘ ଶ୍ରୀଘ ସକାଳୁ ପଳାଏତ। ଭଲ ଜଲଦି ପାଞ୍ଚ ଛ ସବୁ ଜିନିଷ ଦେଖି ଘରକୁ ପଳେଇ ଆସେ।
ଶୀଘ୍ର ଗଲେ ଭଲ ହବ। ହଁ କେମିତି ଯିବା?
ସେ ରେଳ ଷ୍ଟେସନ କୋଡିଏ କିଲୋ ମିଟର। ବସ୍ କିମ୍ବା ଅଟୋ ଓଲା ଏସବୁ ସୁବିଧା ଅଛି।
ର୍ପାକିଂ ଅଛି ନା?
କାର୍ ପାର୍କିଂ ପାଇଁ ପଚାଶ ଟଙ୍କା।
ଫୋଟ ଉଠେଇ ପାରିବା?
ହେଲେ ଡିଏସ୍ଲାର ପାଇଁ ଶହେ ଟଙ୍କା ଅଲଗା।
ଶୀତଦିନେ ଯିବା ଭଲ କି?
ହଁ ଅକ୍ଟୋବରରୁୁ ମାର୍ଚ୍ଚ ଭଲ ସମୟ ଖରା କମ୍ ହୁଏ।
ବର୍ଷା ଦିନେ
ଖାଲି କାଦୁଅ ହୁଏ ସେଠି।
ପଶୁମାନେ କେମିତି ରୁହନ୍ତି?
ହେଲା ବଡ ବଡ ଏନକ୍ଲୋଜର ଜଙ୍ଗଲ ଉପରେ ଅଛି ନା ସେଠାରେ ରହି ଯାଆନ୍ତି।
ସେମାନଙ୍କୁ ଖାଇବାକୁ ଦେଇପାରିବା।
ନାଁ ଡାଏଟ ଫିକ୍ସ ଥାଏ ନା। ସେଥିପାଇଁ ସେମାନଙ୍କୁ ଖାଇବା ଦେଇପାରିବା ନାହିଁ।
ତା ହେଲେ ଲକ୍ଷ୍ୟ କଣ?
ହଁ। ସଂରକ୍ଷଣ ଶିକ୍ଷା ଗବେଷଣା ମନୋ ରଞ୍ଜନ
ବିରଳ ପ୍ରସ୍ତୁତିଏ
ବାଘ ଆଉ ଭାରତୀୟ । ମାଉସୀ ଛି ମାଉସୀ ଅଛି।
ଏ ଛୁଆ କାନ୍ଦିଲାଣି।
ଚାଙ୍କୁ ଚାଙ୍କୁ କାନ୍ଦୁନୀ ସେ ଖେଳୁଛି ମୋ ଭାଉଜଙ୍କ ଟିକେ ଟାଇମ ବଢ଼ି ଯାଇଛି ତ।
ମାନେ ଝିଅ କେତେ ବଡ ମାନେ ମାସ
ହୁଁ ମୁଁ ଶୋଇଥିଲି ସେ ଶୋଇ ନଥିଲା ବୋଲି ହୋଯବେଣ୍ଟ ଠୁ ନେଇ ଆସି ମୁଁ ପାଖରେ ରଖିଛି ଆଉ। ହ
କଣ ଦେଇ ବସ
ନା ନା ଛଅ ସାତ ମାସର ଦୁଇ ମାସ ଛୁଆ କୁ ଆଣି ଥୋଡୀ ନା ରଖି ପାରିବି।
ଆଛା ହା ହା। ତା କଣ ନିଜ ଝିଅର? ସୋନା।
ସମଇରା ସମଇରା।
ସମଇରା ବଢିଆ ନାଟା ଭଲ ଲାଗୁଛି ନାଟା। ୟୁନିକ୍ ଟା।
ତା ମାମୁଁ ଦେଇଛନ୍ତି।
ମାମୁଁ ତୁମେ ତାଙ୍କ ମାଉସୀ ମାନେ ମାଉସୀ ହେବ ନା ପିଇସି?
ପିଇସି।
ଆଚ୍ଛା, ଆଚ୍ଛା ନିଜ ପିଇସି ନା। ଆଉ ମାମା ତା ମାମା କୁଆଡେ ଗଲେ?
ଆଜ୍ଞା।
ତାଙ୍କ ମାମା କୁଆଡେ ଗଲେ?
ଯେ ତାଙ୍କ ମାମାଙ୍କ ଦେହ ଭଲ ନାହିଁ ତ। ମୁଁ ସେଇ ଯୋଗରୁ ତାକୁ ନେଇଆସିଚି।
ଓହୋ! ଆଚ୍ଛା।
ଭଲ ଲାଗେ ଭାରି ବିରକ୍ତ ଲାଗୁଚି। ତାଙ୍କରି ମା ମାନେ କେମିତି କିଆଣି ସମ୍ଭାଳ
ତାଙ୍କ ବାପା? ଚ କହିଲ ମାଉସ୍ ଡିଅର୍ କେତେ ଛୋଟ ଥାଏ?
ହାଲୋ।
ହଁ କହିଲ ମାଉସ୍ ଡିଅର୍ ଡିଅର୍ ଡିଅର୍ ମାଉସ୍ ଟିୟର କେତେ ଛୋଟ ଥାଏ? ଛୋଟ ଭାଲୁ।
ମାଉସ ଟିୟର୍
ଡିଅର୍ ମାନେ ଭାଲୁ ନୁହଁ। ହରିଣ ଗୁରା।
ବି-ମାଉସ୍ ବିିୟର୍
ଡିଅର୍ ଡିଅର୍। ହରିଣ ଛୋଟ ହରିଣ।
ଠିଆ ହେଲେ ଆଣ୍ଠୁ ପାଖକୁ ପଳେଇଥାଏ ବହୁତ ଲାଜ ବି ଆମକୁ ଥାଆନ୍ତି।
ରାତିରେ ରହିପାରିବେ ର-ମାନେ ରହିହବ?
ଫରେଷ୍ଟ ଗେଷ୍ଟ ହାଉସ୍ ଅଛି।
ମୁଁ ଲାଇଟ ସଫାରୀ କଥା ଶୁଣିଛି। ନାଇଟ୍ ସଫାରି
କିନ୍ତୁ ଏବ ଏବେ ଆଉ ଖୋଲୁନି ନା ନାଇଟ୍ ସଫାରି ଟା? ଏବେ ଶୁଣିଛି। କଣ ପାଇଁ ବନ୍ଦ ଅଛି? ହ
ହେଇପାରେ
ଆ, କଣ? କଣ ପାଇଁ ବନ୍ଦ ଅଛି?
କହିପାରିବିନି କାହିଁକି ବନ୍ଦ ଅଛି।
ସ୍କୁଲ୍ ପିଲାଙ୍କ ପାଇଁ ରିହାତି ଅଛି।
ସ୍କୁଲ୍ ପିଲାଙ୍କ ପାଇଁ ରିହାତି ଅଛି। ଦଶ ଟଙ୍କା ଆଉ ପରିଚୟ ପତ୍ର ଦେଖିବାକୁ କହିଲେ।
ଅ, ସପ୍ତାହ ମଝିରେ ସକାଳୁ ସକାଳୁ ଭିଡ କେବେ କମ ଥାଏ ନା।
ଠିକ ଅଛି ସାଙ୍ଗ ମୁଁ ରଖୁଚି। ଆଉ କେବେ କଥା ହବା କୁହନ୍ତୁ?
ଓ